ହାଲୋ।
ହଁ କଁ କରଚ?
ଏଇ ଭାଉଜ ପିଲାଙ୍କ ପାଖରେ ବସିଛି ତୁମେ?
ହଁ ଏଇ ମୁଁ ଛାତ ଉପରେ ବସିଛି ଆଉ।
ଆଉ ଆଉ ସବୁ ଭଲ ନା?
ହଁ ଭଲ।
ହୁ କଣ ଖାଇଛ?
ଏବେ ଏଇ କ୍ଷୀର ବିସ୍କୁଟ ଖାଉଥିଲି।
ହଁ ହୋ ହଁ ହୁଁ ମୁଁ ଏଇ ଛାତ ଉପରେ ବସିଛି।
ଆଛା ଆଉ ବର୍ଷା ହେଇଛିନା ସେପଟେ?
ହୁଁ ନା ବର୍ଷା ଝିପି ଝିପି ହେଇଥିଲା।
ଆଛା ଖାଲି ଯୋଉ ଘଡ଼ଘଡ଼ି ମାରୁଚି।
ହଁ ନା ଝିପି ଝିପି ଟୋ ଟୋପେ ଟୋପେ ହେଇଥିଲା ବେଶୀ ହେଇନି ଆଉ ତମ ପଟରେ ହେଇଥିଲା?
ଆମପଟେ ହଁ ସେମିତି ହାଲକା ବର୍ଷା ହେଇଥିଲା।
ହୁଁ ହୁଁ।
ଆଉ ଖାଲି ପବନ।
ଉଁ ହୁଁ ଆଉ। ତମେ କଣ ରଜ ପାଇଁ କିଣାକିଣି କଲଣି?
ରଜ ପାଇଁ ଡ୍ରେସ୍ ହେଇ ସାରିଲାଣି। କିନ୍ତୁ ରଜରେ ରହିବିନି ରଜରେ ମୋର ଟିକେ ପରୀକ୍ଷା ଅଛି ତ ମୁଁ ବାହାରକୁ ପଳେଇବି।
ହଁ ହୁଁ।
ହୁଁ।
ହୁଁ। ଆଉ କଣ କୁହ? ତମ ପଟରେ ରଜ କେମିତି ହୁଏ?
ରଜ ଆମର ଏତେ ଖାସ କରନ୍ତି ନାଇଁ କିନ୍ତୁ ଏ ବର୍ଷ ବୋହୁତ ବଢିଆ କରୁଛ ଛନ୍ତି ମାନେ ପୁରା ରଜ ମହୋତ୍ସବ ଟାଇପିର
ହୁଁ।
ପୁରା ଇଏ କରିକି ଏବେଠୁ ଦୋଳି ଫୋଳି ଷ୍ଟାର୍ଟ ହେଇଗଲାଣି। ଚକିରି ଦୋଳି ସେ ପଟା ଦୋଳି ଖାଇ ଦୋଳି ସବୁ ପ୍ରକାର ଦୋଳି।
ହୁଁ। ହୁଁ।
ସବୁ ପ୍ରକାରର ଏବେଠୁ କଲେଣି ମାନେ ବଢିଆ ଧୁମଧାମ ରେ କରିବେ। କିନ୍ତୁ ମୁଁ ତ ରହିବିନି ଆଉ। ରଜ ପାନ ନାଇଁ ଖାଇନି ସେ ଯୋଉ ମେଳା ଟାଇମ ରେ ପଡେନି ନା ଫାୟାର ପାନ
ହଁ ହଁ।
ହେ ରଜ ଟାଇମ ରେ ଟିକେ ବେଶୀ ସେଇ ଚାଲେ।
ହଁ ହ।
ସେଇଗୁଡା ଖାଇଥିଲି ଥରେ। ଥରେ ଜଷ୍ଟ ଟ୍ରାଏ କରିଥିଲି।
ହଁ। ହଁ ଘରେ ସବୁ ଭଲ ନା?
ହଁ ଭଲ।
ଆଉ? ଆଜି କଣ ରୋଷେଇ ହେଇଥିଲା? ଆଜ୍ଞା?
ତୁମେ କୁଆଡେ ବୁଲିବାକୁ ଯାଉଚ?
ବୁଲିବାକୁ ସେମିତି ତ କିଛି ପ୍ଲାନିଂ ହେଇନି। ଦେଖିବା ସେ ସମୟ ଆସ ଉ ଆଉ ପାଖେଇ
ରଜରେ କିଛି ପ୍ଲାନିଂ କରିନ?
ନା ହେଇନି। ଜିବୁ ଆଉ ପାଖେଇ ଆସିଲେ ଜଣାପଡ଼ିବ। ଆଉ ଏବେ ଛୁଆଙ୍କର ଡ୍ରେସ ପତ୍ର କିଣାକୁଣି ଚାଲିଚି।
ହଁ ଆଗ ତ ଛୁଆ ଆଉ।
ହୁଁ ଆଉ ରଜରେ ପିଠା କଣ କରନ୍ତି?
ପିଠା ବଢିଆ ପିଠା ହୁଏ। କାକରା ପିଠା ହୁଏ ପୋଡ ପିଠା ବି ହୁଏ। ଆମ ଏପଟେ ଏଇଗୁଡା ହୁଏ। ପରେ ଖରା ପାଇଁ କିଏ ପିଠା ପଣା ଆଉ କେହି ଖାଇବାକୁ ପସନ୍ଦ କରୁନାହାନ୍ତି।
ହୁଁ ହୁଁ। ହୁଁ ହୁଁ ଏବ ବର୍ଷ ତ ଖରା ନାହିଁ। ଭଲ ରଜଟା ହବ ଲାଗୁଚି।
ହଁ ନାଇଁ ଏଇଭଳିଆ କାଉଁଳି ଦଉଚି କିନ୍ତୁ ବର୍ଷା ହବ ଯଦି ଭଲ ଲାଗିବ। ବର୍ଷା ଯଦି ନହେଲା ବହୁତ ଗରମ।
ଏ ବର୍ଷ ଟା ଲାଗୁଚି ଭଲ ହେଲା ଭଳିଆ। ହଁ ତଥାପି କହି ହଉନି।
ହଁ ନାଇଁ ଏବେ ର ଏବେ ଯୋଉ ପାଗ ଟା ଦଉଚି ପୁରା ରଜ ପାଗ। କାହିଁକିନା ଏଇ ଦିଟା ତିନିଟା ହବ ମାନେ ପୁରା ବର୍ଷା ଉଠଉଚି। ପୁରା ରଜବାକ ବଇକା।
ହଁ ହ ହଁ ହେଇପାରେ ଏବଠୁ ତ ହେଇଗଲା। ଣି ନା ବର୍ଷା ସେତେବେଳୁ ହବ ଲାଗୁଚି ଖରା। ମଝିରେ ଆଠ ଦିନ ପୂର୍ବରୁ କେତେ ଜୋରେ ଖରା ଗରମ ଥିଲା କହିଲ?
ହଁ ପରା ବହୁତ ଜୋରରେ। ଏଇ ଦି ଦିନ ହବ ଟିକେ ବର୍ଷା ହଉଚି ବୋଲି ଭଲ ଲାଗୁଚି।
ହୁଁ ରୁ ଭ ଭଲ ଲାଗୁଚି ଥଣ୍ଡା ଥଣ୍ଡା ଲାଗୁଚି। ବହୁତ ଗରମ ଲାଗିଲା।
ହଁ ପରା।
ହୁଁ।
ଆଉ କଣ ଆଉ ଆଜି କଣ ଖାଇଚ?
ଆଜି ଏବେ ତ ଗରମ ପାଇଁ ପଖାଳ ହଉଚି। ଆଜି ଟିକେ ଥଣ୍ଡ ଆ ପାଗ କରିଥିଲେ ବୋଲି ବୋଉ ଗରରମ ରାନ୍ଧିଥିଲେ। ନହେଲେ ଆମର ସବୁଦିନ ପଖାଳ।
ହୁଁ ହୁଁ।
ଭାତ ଡାଲମା ଶାଗ ଭଜା ବାଇଗଣ ଭଜା ଭଜା ଆଉ ଗୋଟେ କଣ ବିଲାତି ଖଟା।
ଓଁ ହୋ ଆଉ ଭଲ ଆଉ।
ହୁଁ।
ପଖାଳକୁ ସବୁ ବା
ହଁ ପରା। ଏଇ ଯୋଉ ଗରମ ହଉଛି ଗରମ ଖାଇବାକୁ ଜମା ଇଚ୍ଛା ହଉନି।
ହୁଁ ହୁଁ ତମେ ଥରେ ଖାଅ ନା ଦିଥର?
ମୁଁ ଦି ଥର ଖାଏ ଶୋଇ ଉଠିକ୍ ଥରେ ଖାଇବି ସକାଳ ଥରେ ଖାଇବି।
ହୁଁ ଅଗାଧୁଆ ଖାଅନାଇ ପଖାଳ?
ନା ମୁଁ ବୋଉ ଅଗାଧୁଆ ଖାଇବାକୁ ଦେବେନି।
ହଁ ହଁ ହଁ ହଁ। ହଁ ଆଗରୁ ସବୁ ସକାଳୁ ଅଗାଧୁଆ ଛୁଆ ମାନେ ଖାଇଦିଅନ୍ତି।
ହଁ ପରା ଆଉ ଦଉନାହାନ୍ତି ଗାଧୋଇଲା ପରେ ଖାଇବାକୁ ଦିଆଯିବ ଅ ଗାଧୁଆ ହେଲା ଜଳ ଖିଆ ଯିବ ଭାତ ଦେବେନି।
ହଁ।
ତୁମେ କଣ ଖାଇଛ ଭାଉଜ?
ଏ ମୁଁ ଆଜି ଭାତକୁ ଥିଲି ହରଡ଼ ଡାଲି କରିଥିଲି ଶାଗ ଭାଜିଥିଲି ଆଉ କରିଥିଲି ଜହ୍ନିଆଳୁ ଭାଜିଥିଲି ଥିଲି ଆଉ ପିଲାମାନଙ୍କ ପାଇଁ ଅଣ୍ଡା ଭୁଜିଆ ହେଇଥିଲା ଖାଇଥିଲୁ ଆଉ
ଆଛା ଭଲ ତୁମେ ଗରମ ଖାଅ ନା ପଖାଳ ଖାଅ?
ନା ମୁଁ ପଖାଳ ଖାଏନି ଗରମ ଖାଏ ଆଉ ଗୋଟିଏ ଟାଇମ୍ ଖାଏ।
ହୁଁ ହୁଁ।
ରାତିରେ ଯଦି ବାର ଥାଏ ଭାତ ଫାତ ଯାହା ହେଇଥିବ ଖାଇବୁ ନହେଲେ ନାହିଁ ରୁଟି ଏଏ
ରୁଟି ହଁ ରାତିରେ ତ ପ୍ରାୟ ଟାଇମ୍ ରୁଟି ଆଉ।
ହଁ।
ଆଉ ଘରେ କଣ କରୁଛନ୍ତି ପୁଅ ନା ଝିଅ?
ନା ମୋର ପୁଅ ଟେ ଝିଅ ଟେ।
ହା କୋଉ କୋଉ କ୍ଲାସ ରେ ପାଠ ପଢୁଛି କୋଉ ଶ୍ରେଣୀରେ ପାଠ ପଢୁଛି?
ଉଁ ପୁଅ ପଢୁଛି ପ୍ରଥମ ଝିଅ ପଢୁଛି ନବମ।
ଝିଅ ବଡ ଅଛି ଆଉ।
ହଁ ନା ହ ହଷ୍ଟେଲରେ ରହିବ ଏଇ ବର୍ଷ ଏଇ ନବମ ଦଶମ ଦୁଇ ବର୍ଷ ରହିବ ଆଉ
ହଁ ଅଷ୍ଟମଟା ତ ସେଭେନ୍ ସହିତ ମିଶିଯାଉଛି।
ଆଜ୍ଞା।
ମୁଁ କହିଲି ଅଷ୍ଟମ ଶ୍ରେଣୀଟା ତ ଏବେ ସେଭେନ୍‌ କ୍ଲାସ ସହିତ ସପ୍ତମ ସହିତ ମିଶଯାଇଛି ନା ତ ନହେଲେ ଅଷ୍ଟମ ରୁ ହିଁ ହଷ୍ଟେଲ ରେ ରୁହନ୍ତି ଏବେ ଆଉ ରହୁନାହାନ୍ତି।
ହଁ। ଆଉ ଆମର ଏଠି ଟିକିଏ ଟିୁୟୁସନ୍ ସୁବିଧା ନାହିଁ ତ ସେ ଟିକେ ପଢ଼ିବା ପାଇଁ ଟ୍ୟୁସନ ହବା ପାଇଁ ଅସୁବିଧା ହେଉଛି। ସେଥିପାଇଁ ସିଏ ହଷ୍ଟେଲ ଏବର୍ଷ ରଖିଦେବୁ ଆଉ।
ହଁ ନାଇଁ ଯଦି ପାଠ ପଢା ବଢି ପାଖରେ ଯଦି ଭଲସେ ନ ମିଳିଲା ପୁଣି ମେ ମେଟ୍ରିକ ପରୀକ୍ଷା ଟା ନା ସେଟା ମେନ। ପ୍ରଥମେ ଛୋଟ ଛଆ ଟାଇମିଂ ରେ।
ହଁ ହୁଁ। ଆଉ କଣ କୁହ ଘରେ କଣ କରୁଛନ୍ତି?
ଘରେ ସମସ୍ତେ ଆମର ସେପଟେ ଗୋଟେ ଘର ଚାଲିଛି ତ ସେ ସବୁ ସେପଟକୁ ପଳେଇଛନ୍ତି।
ହଁ।
ସେପଟେ ଘରେ ପାଣି ଦିଆଦୁଇ କରୁଛନ୍ତି ଆଜି ବର୍ଷା ହେଇଥିଲେ। ପ୍ରାୟ ଟାଇମ ଏଇ ଚାରଟା ବେଳେ ବର୍ଷା ହଉଛି ନା?
ହୁଁ।
ତ ସେ ଅଟୋମେଟିକ ପାଣି ଦେଇ ହେଇଯାଉଛି ଆଉ ଦେବାକୁ ପଡୁନି। କିନ୍ତୁ ଏଇ ଆଜି ବର୍ଷ ବର୍ଷା ହେଇନି ଏତେ ହାଲକା ହେଇଛି ସେ ସେଥିପାଇଁ ଯାଇଛନ୍ତି ପାଣି ଦଉଥିବେ ଆଉ ମଟର ଲଗେଇକି।
ହଁ ହଁ ହଁ। ଆମର ତ ଛୁଆମାନେ ସବୁ ଯାଇଛନ୍ତି ପୁରୀ ବୁଲିବା ପାଇଁ ଆଉ।
ପୁରୀ ଆଉ ଭଡ଼ିଆ।
ହୁଁ।
ନା ପୁରୀ ବୁଲିଗଲେ ବଢ଼ିଆ ପାଗ କାହିଁକି ନା ବେଶୀ ଖରା ନାହିଁ କି ବେଶୀ ବର୍ଷା ବି ନାହିଁ। ହାଲୁକା ବର୍ଷା। ନହେଲେ ପୁରୀ ବଡଦାଣ୍ଡରେ ପାଦ ଦେଇ ହବନି ହଁ।
କାଲି ରହିଲେ ଆଜି ରହିଲେ କାଲିକି ଆସିବେ ଆଉ।
ଆଛା ଆଉ ତୁମେ ଗଲନି ବୁଲିକି ଆସିଥାନ୍ତ।
ମୁଁ ଗଲିନି କଣ କି ଏଇ ଯୋଉ ଛୋଟ ଛୁଆଟାକୁ ନେଇକି ମୁଁ ଯାଇକି ଦର୍ଶନ କରିପାରିବିନି। ହଉ ହଉଛି ଛୁଆଙ୍କୁ ଧରିକି ଯିବା ଆସିବା ଭାରି କଷ୍ଟ।
ନାଇଁ ଜଣେ ଯଦି ଯାଇଥିବେ ସିଏ ବାହାରେ ରଖିଲେ ଛୁଆକୁ ତାହେଲେ ତୁମେ ଭିତରେ ପଶି ପାରିବ। ଛୁଆକୁ ଧରିକି ପଶିହବନି। ବହୁତ ଜାମ ରହିଯାଉଛି ହଁ ପରା। ଆଗ ଅପେକ୍ଷା ଏବେ ବହୁତ ଭିଡ ଏବେ ଯୋଉ ବ୍ୟାରିକେଡ ସିଷ୍ଟମ କରିଦେଇଛି। ମାନେ ଏଇ ଯୋଉ ଶନିବାର ରବିବାର ଯିଏ ଦର୍ଶନ କରିବାକୁ ଯିବ ସେ ପୁରା କହିବାକୁ ଗଲେ ତିନି ଚାରି ଘଣ୍ଟା କି ତା ଉପରେ ପ୍ରାୟ ଲୋକ ଆମେ ଥରେ ଯାଇଥିଲୁ ମୁଁ ପରୀକ୍ଷା ଦେଇ ଯାଇଥିଲି। ସେ ଆସିଲା ବେଳେ ଦର୍ଶନ କରିକି ଆସିଥିଲି। ତ ସେ ଜଣେ ଅଙ୍କଲ ଯାଇଥିଲେ ସେ କହୁଥିଲେ ଏଇ ସେ ପଡୁ ଯାଇଥିଲେ ଯୋଉ ଘଟଗାଁ ଆଡୁ ଜଣେ ଅଙ୍କଲ ଯାଇଥିଲେ । ସେ କହୁଥିଲେ କି ଆମେ ଭୋର ପାଞ୍ଚଟା ବେଳୁ ଠିଆ ହେଇଛୁ। ଯାଇକି ତିନିଟା ବେଳେ ଦିନ ତିନିଟା ବେଳେ ଦର୍ଶନ କଲେ। ସାଡ଼ ଚାରିଟା ପାଞ୍ଚଟା ବେଳେ ପସିଲେ ସେ ଦିନ ତିନି ଟାବେଳେ ଦର୍ଶନ କଲେ ବହୁତ ସିଷ୍ଟମ କରିଦେଇଛି ତାପରେ ଏବେ ମାନେ ଯୋଉ ଭିତରେ କଣ କହିଲ ଭାଉଜ? ମାନେ ସିଷ୍ଟମ କରିଦେଲେଣି। ଯଦି ଯିଏ ପଇସା ଦେଇ ଦଉଛି ତାଙ୍କୁ ଭିଆଇବି ରେ ଛାଡି ଦଉଛନ୍ତି ମୁଣ୍ଡ ପିଛା।
ଆଉ ଝିଅ ଝିଅ ଆଉ ଏବେ ଟିକେ ରହୁଛି ଛୁଆ ମାନେ ଆସ ଲେଣି ମୁଁ ଆଉ କେତେବେଳେ ପରେ ଫାଙ୍କା ହେଲେ କଥା ହବା ଆଉ ଆଁ।
ଆଜ୍ଞା ହଉ ତାହେଲେ ଆଜ୍ଞା ଆଜ୍ଞା।